ହ୍ୟାଲୋ ନମସ୍କାର ସାର୍ ନମସ୍କାର।
ହଁ ମୁଁ ସେମତି ଭଲରେ ନାହିଁ। କି ଖରାପରେ ନାହିଁ।
ଆଜ୍ଞା ଆ ପଢାପଢି ସାର୍ କେମତି କଣ ଚାଲିଛି?
ବହୁତ ଖରାପ ଚାଲିଛି ଯେହେତୁ ମୁଁ ଆଉ ପାଠସାଠ ପଢ଼ୁିନି ତ ପାସ୍ କରିବା ଏଠି ଫେଲ୍ ହେବା ଅବସ୍ଥାରେ। ତ ଜାଣିପାରୁନି କଣ କରିବି ଆଜ୍ଞା।
ତମ ଫାଷ୍ଟ ତ ସେମ ସରି ଯିବଣି ବୋଧେ?
ଆଜ୍ଞା! ଆଜ୍ଞା! ଫାଷ୍ଟ ସେମ ସରିଗଲାଣି ସେକେଣ୍ଡ ସେମ ଅଛି ଏଇ ଜୁଲାଇ ପନ୍ଦରରେ।
ହଁ ରେଜଲ୍ଟ ବାହାରିନି ବଧେ ଫାଷ୍ଟ ସେମ ର ହଁ ହଁ ସବୁ କ୍ଲିଅର। ସବୁ କ୍ଲିଅର ତ।
ସେଇଟା ପାସ୍ ରେଜ ରେଜଲ୍ଟ ବାହାରି ସାରିଲା ପରେ ଆମେ ଆପଣଙ୍କୁ କହିବୁ କିନ୍ତୁ ମତେ ଲାଗୁଛି କି ବ୍ୟାକ ଲାଗିବାର ସମ୍ଭାବନା ଅଛି।
କୋଉଟାରୁ କୋଉଟାରେ ଆପଣଙ୍କର ଅନର୍ସ କଣ?
ମୋର ଅନର୍ସ ପ୍ରାଣୀ ବିଜ୍ଞାନ ଆଜ୍ଞା।
ଆଜ୍ଞା ତାର ମାନେ କଣ ମାନେ କୋଉଟା ମାନେ ଆଉ କଣ କିଛି ବ୍ୟାକ୍ ଲାଗିବାର କୋଉଟା ଅଛି?
ମୁଁ ଜାଣନି କିନ୍ତୁ ସେଇଟା ସମୟ ଆଉ ମୋ ଖାତା କହିବ।
ଓହୋ! ମତେ କାଇଁ ଲାଗୁନି ଆପଣଙ୍କର ବ୍ୟାକ୍ ଲାଗିବ।
ଆଜ୍ଞା! ଆଜ୍ଞା! ଦେଖାଯାଉ କଣ ହଉଛି ଯାହା ଯାହା ଭଗବାନଙ୍କ ହାତରେ ଥିବ। ଯାହା ହବାରଥିବ ସେଇଟା ନିଶ୍ଚିନ୍ତ ହେବ ମୁଁ କହିଲେ କେତେ ମୁଁ ନ କହିଲେ କେତେ, ମୁଁ ଚାହିଁଲେ କେତେ ମୁଁ ନ ଚାହିଁଲେ କେତେ, ଯାହା ହବ। ଆଜ୍ଞା ପରିଶ୍ରମ ତ ସବୁ ବର୍ଷ ସାରା କରିନଥିଲି ନା ପରିଶ୍ର ପରୀକ୍ଷା ପୂର୍ବଦିନ କରିଥିଲୁ।
ହଁ।
ଠିକ।
ହଉ ହଉ ଆଉ ଜୀବନ ରେ କଣ ହବାକୁ ଇଚ୍ଛା ଅଛି?
ଜୀବନରେ ଗୋଟେ ଭଲ ମଣିଷ ହେବାର ଇଚ୍ଛା ଅଛି ତାଛଡ଼ା ମୋର କୌଣସି ଇଚ୍ଛା ନାହିଁ।
ହୁଁ ହୁଁ। ଭଲ ଭଲ ଆଉ ଆଜି କଣ ଖାଇଥିଲ?
ଆଜି ଆମେ ମୁଁ ଆମ ବ୍ୟୋମ୍ କୋଚିଂକୁ ଯାଇଥିଲିି ଚା ସେତିକିବେଳେ ଖାଇଲି।
କଣ ଖାଇଥିଲେ କୋଚିଂ ରେ କଣ ଭୋଜି ହେଇଥିଲା?
ଭାତ, ଡାଲି, ପନିର ହେଇଥିଲା, ପୋଟଳ ହେଇଥିଲା, ଚିକେନ୍ ହେଇଥିଲା। ଦହି ବାଇଗଣ ହେଇଥିଲା, ଦହି କାକୁଡି ହେଇଥିଲା, ପାମ୍ପ
ହଁ ହଁ।
ଏମତି ଆମର ଅଜୟ ଜେନା
ଜୟ ଭାଇ ଆ ହ ହ ହୁ ହୁ।
ଆଉ ଆପଣଙ୍କର ଖବର କଣ?
ଖବର ତ ସେମିତି ଠିକ୍ ଠାକ୍।
ଆଜ୍ଞା।
ଏଇ ଚାଲିଛି ଆଉ। ଆଉ ତମେ ସକାଳୁ ଉଠିକି କଣ କଣ କରୁଛ? ମୁଁ କହିଲି ସକାଳୁ ଉଠି କଣ କେମିତି ତମ ରୁଟିନ କଣ କେମ୍ ଦିନଟା କେମିତି ବିତୁଛି?
ସକାଳୁ ଉଠି କଟକରେ ଥିଲାବେଳେ ସକାଳୁ ଉଠେ ସକାଳୁ ହଷ୍ଟେଲରେ ଉଠେ ଉଠିକିନା ମୋବାଇଲ ଟିଏ ଦେଖେ ତାପରେ ମୁଁ ନିତ୍ୟକର୍ମ ସାରିକିନା ପଢିବାର ଥିଲେ ପଢେ ନହେଲେ ଯାହା ବୁଲେ କି ମୋବାଇଲ ଦେଖେ। ତାପରେ ଗାଧୋଇ ପାଧୋଇ ଗୀତା ପଢ଼େ। ତାପରେ କ୍ଲାସ ଯାଏ, କ୍ଲାସ ଯାଇକିନା କ୍ଲାସରୁ ଆସି ଖାଏ, ଖାଇକିନା ଶୁଏ, ଶୋଇକିନା ମୁଁ ଉଠିକିନା ପୁଣି ପଢ଼ାପଢ଼ି କଲେ କରିବି ନହେଲେ ବୁଲାବୁଲି କରିବି ହଷ୍ଟେଲରେ ତାପରେ ସାଙ୍ଗମାନଙ୍କ ସହିତ ଗପେ।
ହୁଁ।
ତାପରେ ୟୁନ ଖେଳ ହୁଏ ହଷ୍ଟେଲରେ, ତାପରେ କିଛି ବୁଲାବୁଲି କରୁ ଲନ ଆଡ଼କୁ ଯାଉ ପଡ଼ିଆ ଆଡ଼କୁ ରେଭେନ୍ସାରେ ବୁଲାବୁଲି କରୁ ସାଙ୍ଗମାନଙ୍କ ସହିତ ଏମିତି ଆଉ ଆଉ ଏତେ କିଛି ଖାସ୍ ନାହିଁ।
ଏବେ କଲେଜ ଛୁଟି ଅଛି ନା କଣ?
ନା ନା ଆଜି ଶନିବାର ରବିବାର ରେ ମୁଁ ସବୁ ଶନିବାର ରବିବାରରେ ଭୁବନେଶ୍ୱର ଆସେ।
ଓଃ। ଭଲ ଭଲ।
ଆଜ୍ଞା।
ଆଉ ଆଜି ଉଁ ଦାଦା ଖୁଡି ନଥିବେ ବୋଧେ?
ନା।
ହଁ ଆପଣ ଘରେ ଏବେ ଏକେଲା?
ଆଜ୍ଞା।
ଆପଣଙ୍କର ଯୋଉ ଦାଦା ଖୁଡିଙ୍କ ପୁଅ ନା ଝିଅ କିଏ ଅଛନ୍ତି ନା କଣ ପା?
ନା କେହି ନାହାନ୍ତି ନାଇଁ।
ହୁଁ। ଆଉ।
ଆଉ ଆପଣ କଣ ଖବର କୁହନ୍ତୁ?
ମୋର ତ ଖବର ସେମିତି ଆଉ କିଛି ନାହିଁ। ଆପଣ ଯେମିତି ଆପଣଙ୍କ ଇଅର ସିଆର ମୁଁ ମଧ୍ୟ ସିଆର ମୋ ଉପରେ ବି ମଧ୍ୟ ପ୍ରବଳ ଟେନସନ୍ ସବୁ ଇଭେଣ୍ଟର ସବୁ କଣ ହେଲା ନହେଲା ସବୁକିଛି ଟେନସନ୍।
ଆଜ୍ଞା ରହିବା ସ୍ୱାଭାବିକ୍। ଆଜ୍ଞା ମୁଁ ସେଇଟା ରହିବା ସ୍ୱାଭାବିକ।
ହୁଁ। ଆଉ ହୁଁ। ହୁଁ ଆଉ ଯୋଉ କଣ ତ ତମର ଇଭେଣ୍ଟ କେତେଟା କଣ ହେଲାଣି କେତେଟା କଣ ଆପଣ ମ୍ୟାନେଜ୍ କଲ୍ୟାଣୀ।
ଫେଆରୱେଲ୍, ଫୁଡ଼ପେଷ୍ଟ ଏମିତି କି କିଛି ବହୁତ୍ କିଛି ଫାଷ୍ଟ ହୁଁ। ମୋର ଦିଟା ଲାଇଫ୍ ରହୁଛି ଗୋଟେ ହେଲା ହଷ୍ଟେଲ ଲାଇଫ୍ ଗୋଟେ ହେଲା କଲେଜ ଲାଇଫ। ହଷ୍ଟେଲ ଲାଇଫ୍ ରେ ହଷ୍ଟେଲ ଲାଇଫ୍ ରେ ରେ ବି ଆମର ଯେହେତୁ କ୍ୟାମ୍ପସ୍ ହଷ୍ଟେଲ ଗମେଣ୍ଟ୍ ହଷ୍ଟେଲ ତାର ବି କିଛି ଇଭେଣ୍ଟ୍ ଅଛି ତାର ବି କିଛି ଫଙ୍କସନ୍ ଅଛି ଆମ ହଷ୍ଟେଲ ଫଙ୍କସନ୍ ଅସୀମା ପଣ୍ଡା ଆ ଥିଲେ ବହୁତ୍ ହେଇଥିଲା ଭଲ ତାର ବି ଡ୍ୟାନ୍ସ ଫ୍ୟାନ୍ସ ଆକ୍ଟିଂ ଆମର ବି ରୋଲ ଥିଲା।
ହୁଁ ଭଲ ଭଲ।
ଆଜ୍ଞା।
ହୁଁ।
ଖାଇଛନ୍ତି।
ମୁଁ ଯେ ଭାତ ଚିକେନ୍ ଆଉ ସାଲାଡ଼ ଖାଇଛି।
ବହୁତ୍ ଭଲ ଆପଣ ଏତେ ସୁନ୍ଦର ଜିନିଷ ଖାଇଥିବାର ଆପଣ ଧନ୍ୟବାଦ।
ହୁଁ।
ଆଉ ଆପଣଙ୍କର କଣ ଖବର କୁହନ୍ତୁ।
ତମର ତ ଖବର ଭଲ। ସେମିତି ଟିକଏ ମାନସିକ ଭାବରେ ଟିକେଏ ଖରାପ ଅଛି ବହୁତ୍। ବୋହୁତ୍ ଖରାପ୍ ଅଛି ଯୋଉଟାକି ମୁଁ ବୋହୁତ୍ ଡି ଡିପ୍ରେସନରେ ରହିଛି ଆଉ ମୋ ଚୁଟି ମଧ୍ୟ ବହୁତ୍ ଝଡୁଛି ଏତେ ଡିପ୍ରେସନରେ ରହି ରହି ବହୁତ୍ ଚୁଟି
ଆଚ୍ଛା ଆପଣ କଞ୍ଚା କ୍ଷୀରର ଉପଯୋଗ କରି ଆପଣଙ୍କ ଚୁଟି ଝଡା କୁ ବନ୍ଦ କରଇ ପାରିବେ।
ମାନେ କେମିତି କଞ୍ଚା କ୍ଷୀର ସିଧା ଚୁଟି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଲଗେଇକିନା ବହୁତ ସମୟ ରଖିବେ।
ହୁଁ ହୁଁ ହଉ ହଉ। ଆଉ ଖିଆ ପିଆ କଣ କିଛି ପ୍ରୋଟିନ୍ ଅଭାବ ର ହେଇଥିବ ଏଇଟା। ନାଁ ଅଧିକାଂଶ ଡିପ୍ରସନ ରୁ ବି ହୁଏ।
ଆପଣ ସବୁବେଳେ ମୋ ଭଳି ଚିଲ୍ ରୁହନ୍ତୁ ଆଉ ଖୁସିରେ ରୁହନ୍ତୁ ଆନନ୍ଦ ବାହାଡ଼ ମେ ଯାଏ ଯିଏ ଯାହା କହୁ ଯିଏ ଯାହା ଭାବୁ।
ହୁଁ।
ସବୁବେଳେ ଖୁସିରେ ରୁହନ୍ତୁ।
ଏ ସବୁବେଳେ ତ ରହି ହଉଚି। କେମିତି ବେଳେ ବେଳେ ଜଣଙ୍କ ଯିଏ ଜଣେ କହିଦେଲେ ଗୋଟେ ନା ଏକ ଅକ୍ଷରନ ଏକ ଶବ୍ଦ କହିଦେଲେ ଡିପ୍ରେସନ କୁ ପଳ ଜି ଯେମିତି କେବେ ପଳେଇ ଡିପ୍ରେସନ କୁ ମୁଁ କୋଉ ସାଙ୍ଗସାଥି କାହା ସହିତ ଲିଙ୍କରେ ନଥିଲି କାହା ସହିତ ବି କିଏ କଣ କରୁ ଯେ ମୁଁ କିଛି ଯାଣିନଥିଲି କା କଲ୍ ଫଲ୍ କିଛି ଉଠାନି ଯେମିତି ଆପଣଙ୍କ ସହ ମଧ୍ୟ ସେମିତି ହେଇଥିଲା ମୋ ମୁଁ ଆପଣଙ୍କୁ ବି କିଛି କଲ୍ ଫଲ୍ କରୁନଥିଲି।
ଆଜ୍ଞା।
ନା ରାଜେଶ ନା ନିତିଶ ନା କେହି ନୁହଁ ଜଷ୍ଟ ମୁଁ ଘରେ ରହେ ଖାଏ ପିଏ ବସେ ମାନେ ଏମିତି ବସିବି ପୁରା ବା ଭାବିବ ପୁରା ଡିପ୍ରେସନ୍ ରେ ବସୁ
ହଁ ସେମିତି ହିଁ ରହିଲେ ବହୁତ ଡିପ୍ରେସନ୍ ଲାଗେ ଏକୁଟିଆ ଲାଗେ ସେଥିପାଇଁ ମୁଁ କେବେବି ରୁହେନି
ନାଇଁ ସେମିତି ବହୁତ ଡିପ୍ରେସନ୍ କୁ ପଢେଇଥିଲି ତ ମଝିରେ ବାହାରିବାକୁ କୁ ମିଳିଲା ଟିକେ ଟାଇମ୍ ତ ଟିକେ ନ ମୁଁ କହିଲ ନାଇଁ ସାଙ୍ଗ ସାଥି ମାନଙ୍କ ସହ କଥା ବା ଦେଖିବା କଣ ହେଉଚି ତ ଟିକେ କଥା ହେ କିଛି ଏବେ ଏବେ ହିଁ ଷ୍ଟାର୍ଟ କରିଚି ଟିକିଏ ଏମାନଙ୍କର ତିନି ଚାରି ଦିନ ହେବ ଟିକିଏ କଥାବାର୍ତ୍ତା ଷ୍ଟାର୍ଟ କରିଚି। ନହେଲେ ସେମିତି ମୋର କିଛି ଉଦ୍ଦେଶ୍ୟ ନଥିଲା ଯେ ମୁଁ ଆପଣଙ୍କର ଦେଖିକି କିଛି କହିବିନି। ଯେହେତୁ ଆପଣ ଭଲ ସାଙ୍ଗ ଥିଲେ ମୋର। ଏତେ ବୁଝେଇଛନ୍ତି ଯେହେତୁ ଆମ ଟିଚର ଭଳିଆ ଥି ଟିଚର ଠୁ ମଧ୍ୟ ବଡ଼। ନା ଆମ ପାଇଁ ଆ ବଡ ମାନେ ଆପଣଙ୍କ ଉପରେ ତ ଟି ଥିବେ କିନ୍ତୁ କିନ୍ତୁ ଆମ ହିସାବରେ ଆପଣ ମଧ୍ୟ ଆମ ପାଇଁ ଜଣେ ଗୁରୁ ଟାଇପ୍ ର ହୁଁ। ଯେହେତୁ ଆମକୁ କେତେ ହେଲ୍ପ କରିଛନ୍ତି ପଢ଼ା ଟାଇମ୍ ରେ।
ଆଜ୍ଞା ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ହଁ ଆପଣ ଏକ ରାଜ ରାଜେଶ ମଧ୍ୟ ରାଜେଶ ବହୁତ କିଛି ହେଲ୍ପ କରିଚି ସେମିତି।
ଆଜ୍ଞା ଆଜ୍ଞା।
ହୁଁ।
ଅ ହ।
ଆଉ ଆ ଆଉ କଣ। ଆପଣ କ୍ରିକେଟ୍ ହେରିକା ଖେଳନ୍ତିନି ବୋଧେ? ହୁଁ।
ଆଉ ଆପଣଙ୍କ କଣ ଖବର କୁହନ୍ତୁ।
ସେଇ ତ ଖବର ଆଉ। ଆଉ ଆପଣ ଯୋଉ ମ୍ୟାଥ ପ୍ରାକ୍ଟିସ୍ କରୁଚନ୍ତି ନା ନାଇଁ?
ମ୍ୟାଥ ମୁଁ ହୁଏତ ମ୍ୟାଥ ମୋ ସବଜେକ୍ଟରୁ କଟି ଯାଇ ଛି ସେଥିପାଇଁ ମୁଁ ବହୁତ ଦୁଃଖିତ ମୋ ଯେହେତୁ ଜୀବ ପ୍ରାଣୀ ବିଜ୍ଞାନ ରହିଲା ର
ନା ମୁଁ ଆପଣଙ୍କୁ ଏକ ମ୍ୟାଥ କଥା କହିଲି ଯୋଉଟା ବୁଝିପାରୁଥିବେ ଆପଣ ମୋତେ ମଧ୍ୟ ପଚାରନ୍ତି।
ଓହ ସେଇ ମ୍ୟାଥ।
ଆଜ୍ଞା।
ଆଜ୍ଞା ଆଜ୍ଞା ସେଇଟା କେମିତି ସମୟ ସମୟରେ ହୋଇଯାଏ।
ଆ କେବେ ହେଇଥିଲା?
ସେଇଟା ଏମ ଦିଦିନ ତଳେ ନା କଣ ଏମିତି ହେଇ
ମାସେ ନା ସପ୍ତାହେ ହବ?
ଉ ସପ୍ତାହେ ହବ।
ଅ ହ।
ଆଜ୍ଞା।
ଆଜ୍ଞା ଆଉ ଆପଣ ଯୋଉ କଣ ତମ ଇଏର ଥିଲେ ଆମ କୋଚିଂର ଜଣେ ଝିଅଟେ ଥିଲେ ଯୋଉ ଏବେ ସେ କମଳାନୀରୁ ପଡୁଛନ୍ତି ଯୋଉ ଆଲିସା ସହ ସେ ଝିଅଙ୍କ ନାଡା ଜଗବନ୍ଧୁ ମଧ୍ୟ ତାଙ୍କ ପଛରେ ପଡି ଯାଇ ଏବଂ ଆପଣ ମଧ୍ୟ ଆମେ ମଧ୍ୟ ପଡିଯାଇଥିଲୁ ସେଇ ମହିଳାଙ୍କ ନାମ ଟି କଣ।
ନେହା।
ନେହା ଆଜ୍ଞା ଆଜ୍ଞା ତାଙ୍କ ସହ ଲିଙ୍ଗରେ ଅଛନ୍ତି କି?
ନା ନା ତାସ ଆପଣ କେବେ ମ୍ୟାଥ ପ୍ରାଟିସ ଅଛନ୍ତି।
ମୁଁ ତ ଏବେ କ କରୁନାହିଁ ଆଉ ଏବେ ବି କରନି ଦୁଇ ତିନି ମାସ ମଧ୍ୟ ହେଇଗଲାଣି।
ଆଚ୍ଛା ଆଚ୍ଛା।
ଯେହେତୁ ଜିମ୍ ଯାଉଚୁ ଏ ସବୁ ମେଣ୍ଟେନ କରିବାକୁ ପଡେ। ନକଲେ ସେମିତି ପତଳା ହେଇ ଖମ୍ବ ହୋଇ ରହିଥିବ।
ହଁ କୁହନ୍ତୁ ଆଜ୍ଞା ଆପଣଙ୍କ ସହିତ କଥା ହେଇ ଆମଙ୍କୁ ବହୁତ୍ ଖୁସି ଲାଗିଲା।
ଆଜ୍ଞା ମତେ ମଧ୍ୟ ବହୁତ୍ ଖୁସି ଲାଗିଲା। ଆଉ ଯେବେ ବି କହିବେ ଫ୍ରି ହେବେ କଲ୍ କରିବେ ରଖୁଛି ବାଏ।
ବାଏ।